ତମକୁ ମଟନ କରି ଆସିଛି
ନାଇଁ ଦେଖାଇ ଆସ
ଚିକେନ
ହଁ ଚିକେନ କରିଦେବି
କଣ ଚିକେନ ରେସିପି ଟା ମାନେ ପ୍ରୋସେସ ଟା କଣ ଟିକେ କହିଲ ଫାଷ୍ଟ କଣ ହବ
କଣ ହବ ନାଇଁ ତମ ଭଳିଆ ଏତେ ସ୍ପେସିଆଲ
ସ୍ପେଶଆଲ ମାନେ କେମିତି ରେସିପି ଟା କେମିତି ଫାଷ୍ଟ କଣ ପକେଇ ଫାଷ୍ଟ କଢେଇ କଣ କରିବ
କଢେଇକୁ କଣ କରିବ ଆଉ ସଫା ନଥିଲେ ତାକୁ ସଫା କରିବ ମାଜି କି ତାକୁ ସଫା କରିବ ତା ପରେ କଣ କରିବ
ତାପରେ
ତାପରେ ଟିକେ ଯଦି କଣ ସେ ହବ ହୁଁ କଢେଇ ଚୁଲିରେ ବସିବ ତାପରେ ଚିକେନ କୁ ଯଦି ସେ ଆଗରୁ ଯୋଉ ମାନେ ମସଲା
ଆଉ ଗୋଟେ କଥା ତମକୁ ଚୁ୍ଲି ରୋଷେଇ ଭଲ ଲାଗେ ନା ଗ୍ୟାସ୍ ରୋଷେଇ ଭଲ ଲାଗେ
ଚୁଲି ରୋଷେଇ
ଁ ଚୁଲି ଲାଗେ ଚୁଲି ସହିତ ଆଉ ଆମର କଦଳୀ ପତ୍ରରେ ଖାଇବ ସେଟା ଅଲଗା ମଜା
ଆାଇ
ଟ ହଁ ରେସିଟା କୁହ ତାପରେ ଅ କଢେଇ କଣ କଲ ପୋଛିିଲ ଯାହା କଲ ବସେଇଲନି ଆ ତାପରେ
ତାପରେ ତଣ ତେଲ ଢାଳିବ ତାପ ପିଜ ପକେଇବ
ତାପରେ
ତାପରେ ଆଉ କଣ ହଁ ତାପରେ ଯଦି ଆଡୁ ୁ ଯଦି ଛାଣିବାର ଥିବ ତାକୁ ଛାଣିଦବ ନହେଲେ ନାହିଁ ଖଲା ସବୁକୁ ପକେଇବ
ତାପରେ
ତାପରେ କଣ ମସଲାମତି ଭଲ ସେ ଟିକେ ଆିବ ତାପରେ
ମ ମାନେ ମସଲା ଟା କେତେବେଳେ ପକେଇବୁ ପିଆଜ ଟା ନାଲି ହେଲା ପରେ ନା ମନଇସା ପକେଇ ତୁ ଆ ସେଇଟା କହିବ ନା ଆଉ
ଏକ ହଁ ସେମତି ସେମତି କହିବ ଆଉ
ତାପରେ କଣ କରିବାଆ
ସିଗଲା ପରେ ସେେ ମସଲ ର ବି ଟିକେ ବାସ୍ତନା ଆସିବ
ହୁଁ
ମୁ କେ ବ ତା ତ ଚିକେନ ପାଣି ହଁ କ
କେନୁ ପାଣି ବାହାରିବ
ଆଉ ସେ ପକେଇଲେ ସେନ ତାର ଯାହାେଲେ ବି ପାଣିରେ ଧୁୋଇଥିବ ସେ ପାଣି ବାହାରିବନି
ହଆ
ହଁ ସେ ଆକୁ ଉପରା ଏମତି ଚିକେନ ଖ କରଲା ତ ସେ ପାଣି ଖ ଆ ମାାର ପା ପଡିିବ ବ ମୁ ନାେ
ଚିକେନ ଟା ବାହାରି ସାରିଲା ପରେ ମୁଁ ଜାଣି ସେ କଥା ସବୁ ଅସ ଖବର ଚିକୋ ଆସାରିଲା ପରେ ଜାଣିନି ତମେ ଭାବ ତମେ ତୁମେ ଗୋଟେ ରୋଷଆ ଅଛ ଏଠି ହେଲା ତମେ କହିବ କି ମୁଁ ଚିକେନ ଟା ମାରିଦେି ଆଉ ଜାଣିନି ତାପରେ
କେ ନାଇଁ ମୁଁ ଜାଣିଛି ମୁଁ କରିଦେବି ମୁଁ ରେସିପି କହି ଜାଣିିନି
ମାଛ ହଁ ମୁଁ ହଁ ଚିକେନ ଟା କରିଦିଏ କିନ୍ତୁ ଏ ମାଛ ଟା କରନ୍ତି କେମିତି ଏ କଣ ତେଲରେ ମାନେ କଣ ହଳଦୀ ଫଳଦୀ କଣଛି ଲୁଣ ଫୁଣ ମାରନ୍ତି ମୁଁ ଶୁଣିଛି
ହୁଁ
ଗଳଚ
ହଁ ଜାଣିଛି
ମାନେ ଆମେ କେବେ ଭୋଜିରେେ ମାଛ କନୁ ଆମେ ସବୁବେଳେ ିକେ
ମାଛ ବିନା କରନି
ମାଛ ତ ବହୁତ ପ୍ରୋସେସ ଅଛି ତାକୁ ହଳଦୀ ଲୁଣ ଇଏ ମାରିକି ରଖ ପୁଣି ଛାଣ ପୁଣି କର।
ତାୱ ଏପରେ କି କେବେ ଖାଇଛ? ମାଛ ମାନେ ତାୱଆ ତାୱ ରେ କରନ୍ତି ଯୋଉ ମାଛ। ମାନଙ୍କୁ ଭଜା କର। ତେଲରେ ନାଇଁ ମାନେ ତେଲରେ ଛାଣିବ ନାହିଁ। ତାୱଆରେ କରିବ।
ନାଇ ସେଟା ମୁଁ କ ଖାଇନି ଗୋଟେ ସାଙ୍ଗ ଅଛନ୍ତି ହେଲା ସିଏ ଭାଇ ବଡ ଭାଇ ସେ ମିନିମ ପଇଁଚାଳିଶ ରୁ ଘଣ୍ଟେ ଖାଲି ମସଲା କଷିବ।
ହୁଁ ମୋ ଭାଇ ଆଉ ମୋ ଭାଉଜ ସେମିତି ରୋଷେଇ କରନ୍ତି।
ମୁଁ କୁହେ କି ତମ ଚିକେନ ତମେ ରଖ ତମେ ମସଲା ତମେ ରଖ ମୁଁ ଚାଲି।
ହୁଁ ହୁଁଁ।
ଆ ମୁଁ ଘରେ ଯେତେବେଳେ ବି ବୁଲେ ଯଦି ଦଶଟା ବାଜିଗଲା ନା। ନାନୀ ଫୋନ ଟା କରିବ କୋଉଠି ପଳେଇ ଆସ। ମୋ ଭୋଜି ଯୋଉ ମାନେ ଯୋଉ ଅବସ୍ଥାରେ ବିଥା ପଳେଇବା ଚୁପୁଚାପ ଦଶଟା ପରେ ଆଉ ଆଲାଉ ନାହିଁ ଦଶଟା ପରେ କବାଟ ବନ୍ତ କରିଦେବେ। ମଶା ମାଡ଼ ଖା
ହୁ ଏମିତିକା।
ହୁଁ। ଜତ ମା ମାସା
ହୁଁ।
ଦେଖୁ ଦେଖୁ କେମିତି ସମୟ ସରି ଯାଉଛି।
ସରି ଯାଉଛି ତମେ ତ ଆମ ସହିତ ଆସିବ ନାହିଁ। କଦି ଯେ ତମେ ତ ଆମ ସହିତ ଆସିବନି
କଣ ଆସିବ। ତମେ ଟାଟା କି ତମେ ଟାଟା ଯାକ ବିର୍ଲା ଟାଏଇଠୁ ଗଲା ପରେ ଆଉ ଦେଖାଦଖି ନାହିଁ। ମୁଁ କାହାକୁ ଦେଖା କରେ।
ହୁଁ ଭଲ କଥା।
ମୁଁ ଫୋନ ବି ଉଠେଇବିନି
ଏମତି ସତରେ
ଆଇ ନା ସେମିତି ଦେଖା- ଦେଖା କଣ ମାନେ ଦେଖା ହବ କେମିତି ନା ଆ ହଠାତ୍ ଯଦି କୋଉଠି ଦେଖା ହେଇଯିବା। କି କୋଉ ପର୍ବ କୋଉ ପର୍ବପର୍ବାଣୀରେ
ହୁଁ।
ମୁଁ ଯାଇଥିବି କୋଉ ବୁଲିବା ପାଇଁ ମୁଁ କହିଦେବି କି କୋଉଠି ଅଛ। ନମେ ତମ ଘରେ ଅଛ। କି ନା ଯାଇଛ ବୁଲିବା ପାଇଁ ହଁ ସେଇଟାମି ଦେଖା ହେଇ ପାରିବ କିନ୍ତୁ ଏମିତି ପ୍ଲାନିଂ ପ୍ଲାନିଂ କରିକି ଦେଖାଇ ପାରିବ ପ୍ଲାନିଂ କରି ଦେଖା ହେଲା ଗୋଟେ ଗୋଟେ ଟାଇମ୍ ତମେ ବ୍ୟସ୍ତ ଥିବ। ଆଉ ଗୋଟେ ଗୋଟେ ଟାଇମ ରେ ମୁଁ ବ୍ୟସ୍ତ ଥିବି। ଏମିତି ବି ବହୁତ ଏମିତି କିି ମୋ ସାଙ୍ଗ ପିଲା ଯୋଉ ଟେନ୍ ସାଙ୍ଗ ପିଲା ତାଙ୍କ ସହିତ କଦ୍ଭି ମୁଁ ଦେଖା ହେଇପାରେନି।
ହୁଁ ହୁଁ।
ପାଖାପାଖି ଗାଁରେ ଥାଉ ବି ସିଏ ଦେଖା ହେଇପାରୁନ, କୋଉ ଦି ତିନି ମାସ ଥରେ ଏମିତି ଦେଖାହଉ।
ହୁଁ।
ମୋ ସାଙ୍ଗ ମାନ କହିବେ ଆ ମୁଁ ବୋଉ ମୋ ସାଙ୍ଗ ପିଲା ସତ ବହୁତ କମ ଗପେ ଜାଣିଛ ନା?
ହୁଁ।
କହିବରେ କୁଣ ଭୁଲିଗଲୁ କଣ ମୁଁ ନାଇଁ ଭୁଲିଗଲୁ କଣ? ଏମତି କି ନିଜ ନିଜ ସମସ୍ତେ ବ୍ୟସ୍ତ ନିଜ ନିଜ ଲାଇଫରେ ସମସ୍ତେ ବ୍ୟସ୍ତ
ହଁ ଦ ଲାଇକ ନା
ସମସ୍ତେ ବ୍ୟସ୍ତ।
ହୁଁ।
ଏଇତ ଜୀବନ ଚାଲିଛି କଣ?
ତମ ଜୀବନରେ ତ ଖାଲି ସୁଖ ହିଁ ସୁଖ।
ଆମ ଜୀବନରେ ସୁଖ ହିଁ ସୁଖ!
ତମର ଯୁବନରେ ତମର କଣ ଗୋଟେ ଅସୁବିଧା ମତେ କୁହ?
ଅସୁବିଧା!
ଝିଅ ପିଲାଙ୍କ ଜୀବନରେ କଣ ଗୋଟେ ଅସୁବିଧା ମତେ କୁହ! ଦେଖ ତମେ ଯଦି ଏଇ ପାଠ ସାଠ ନ ପଢ଼ ମୋର ସେମିତି କହୁଛି, ମୁଁ ଏମିତି କହୁନି ଯେ ପୁଅ ଝି ଫରକ ବୋଲି ମୁ ସେମିତି କିଛି କହୁନି। କିନ୍ତୁ ମୋ କଥାଟା କି ଶୁଣ ଯଦି ବି ତମେ ଏଇନା କିଛି ପାର୍ଶ ଟା ନ ପଢ଼ିଲ ଫାଇନଲ ତମ ବାହାଘର କରିଦେବେ ଦିନ ଦ ଝିଅ ଝିଅ ଜନ୍ମ ହଉଛି, ପର ଘରକୁ ହେଲା ତମେ କିଛି ନ କର କର ଫାଇନାଲ ତମେ ଯିବ ଆମକୁ କରିବାକୁ ବାଧ୍ୟ ଆମେ ଯଦି ନକରିବୁ ଆମ ଘର ଆମ ଘର ବାପା ମା ହଁ ମାନେ ଆମ ଫ୍ୟାମିଲି ଲୋକ ଆମ ଇଜ୍ଜତ କରିବେନି ଏତେ ପର୍ଯ୍ୟନ୍ତ ଆମେ ନ କିଛି କରୁଛୁ ଏଇ ଘରେ ରହିଲୁ କିଛି କରନୁ ଘରେ ପଡ଼ିକି ରହିଛୁ ଇଏ କରନୁ ସିଏ କରନୁ ହାଲୋ! ଆଉ ଝିଅ ଦେବେନି ଗୋଟେ ଝିଅ କୁ ତୁ ବା ଭଲ ପାଇ ଯାଇ ପାରୁ କିନ୍ତୁ ଆଉ ତୁ କେ ବାହା ହେଇପାରିବୁ, ଯଦିୁ ତୁ ଜୀବନରେ କିଛି କରିନଥିବୁ।
ହୁଁ ହୁଁ।
ଲାଷ୍ଟରେ ସେଇ ଝିଅ ତମକୁ ଛାଡ଼ି ଦେଇକି ପଳେଇବ ଏଇଟ ହଉଛି ରୋ କଥା। ହଁ ଆମ ଘର କଣ୍ଡିସନ ଭଲ ଅଛି, ଏଇନା ମୁଁ ଏବେ ତ କୁହନ୍ତିନି କିନ୍ତୁ ଆମ ଘର ଗୋଟେ ମିଡିଲ କ୍ଲାସ ରୁ ହେଲା। ଗୋଟେ ମିଡ କ୍ଲାସ ରୁ ଟିକେ ଉନ୍ନତ ଧରଣର ଅଛି।
ହୁଁ।
ମିଡିଲ୍ କ୍ଲାସ ରୁ ଉର୍ନ୍ନତ ଧରଣର ଆମ ଘରେ ଗୋଟେ ଇଏ ଅଛି, ପଇସା ଖର୍ଚ୍ଚ ଦେଖି ଚାହିଁକି କର ଆଉ ଭଲ ମନ୍ଦ ଖାଅ।
ହୁଁ।
ଭଲ ମନ୍ଦ ଖାଅ ମାନେ ଏମିତି ନାହିଁ ଯେ ଉଁ ଅ ଏଇ ପୋଡ଼ା ପୋଡ଼ି ଖାଇଲେ, ନାଇଁ ଭଲ ମନ୍ଦ ଖା ଭଲ ଖା ଆଉ ମାନେ ମୋର କଣ ମାନେ ଭଲ କି ଚଳ, ଭଲରେ ରୁହ
ହ ଭଲ ଲାଗା
ଆ ଟିକେ ପଇସା ପଇସା ପତ୍ର ଅ ଦେଖି ଚାଇ ଖର୍ଚ୍ଚ କର
ହୁଁ ସେ
ଆଉ ସମସ୍ତଙ୍କ ଘରେ ସବୁଠୁ ଆମ ଘରେ ସମସ୍ତଙ୍କଠୁ ଖରାପ ହଉଛି ମୁଁ
ହ
ମାନେ ଖରା ମାନେ କଣ ମୋ ବା ମାନେ କହିବାକୁ ଗଲେ ମୋ ବାପା କୋଉ ମୋ ମୋ ମତେ ସବୁଠୁ ମତେ ଭଲ ପାଆନ୍ତି ମୋ ନାନୀ
ହୁଁ
ବା ବୋଉ ମୋ ନାନୀ ଟ ମତେ ସବୁଠୁ ନାନୀ ଭଲ ପାଏ। ମାନେ ସିଏ କଣ କ ମୋ କହିବ ଭାଇଟା କେି ବୁ ମୋ ଚିନ୍ତା ସବୁବେଳେ ତା ମାଇଣ୍ଡ ରେ କିନ୍ତୁ ମୁଁ ଗୋଟେ ଭଲ ଭାଇ ହେଇପାରିଲିନି।
ହ
ମୁଁ ବି ହେଇପାରିବିନି।
ହଁ
ମୁଁ ହେଇପାର ନମାଲ
ଏମିତି କାଇଁ କହିଦଉଛୁ?
ହାତ ବେଟାମ ଚାଦନଲା ହ୍ୟାଲୋ
ହଁ ହଁ
ପଛ କଥା ବାଲା
ହଁ